ପଟଣା।
ଆଜ୍ଞା ନମସ୍କାର।
ନମସ୍କାର ସାର୍।
ମୋ ନାମ ଶଶିକାନ୍ତ ପ୍ରଧାନ ସାର୍, ମୁଁ କାରିଆ ଆପ୍ ରୁ କହୁଥିଲି। ଆଜ୍ଞା, ଆଜ୍ଞା ଭଲ ଅଛନ୍ତି?
ହଁ ସାର୍ ଭଲ ଅଛି ଇଶ୍ବରଙ୍କ କୁପାରୁ।
ଯା ହଉ ଯା ହଉ, ମୁଁ ବି ଇଶ୍ୱରଙ୍କ କୃପାରୁ ଭଲ ଅଛି ଆଜ୍ଞା।
ଠିକ୍ ଅଛି।
ହୁଁ।
ସେ ତାଙ୍କ ତାଙ୍କ ଦୟାରୁ ଯାହା ରହିପାରିବ।
ସେଇଆ ସେଇଆ ତାଙ୍କରି କୃପା ଅନୁସାର ତ ଆମ ମାନଙ୍କର ଜୀବନ ସାର ହୁଁ, ଆଉ କଣ କରୁଥିଲେ ଆଜ୍ଞା ଏବେ?
ବର୍ତ୍ତମାନ ତ ଟିକେ ଇଏ କାରିୟା ଆପ୍ ରେ ଏକା ତ ବିଜିି ଥିଲି। ଅ, ଆ କାମ ଟିକେ କଥାବାର୍ତ୍ତା ହଉଥିଲି।
ଆଚ୍ଛା, ଆଚ୍ଛା। ହେଲା ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା ଆଜ୍ଞା?
ହଁ ସାର୍ ସବୁ ଈଶ୍ୱରଙ୍କ କୃପାରୁ ଭଲ ଅଛନ୍ତି। ଆଗୁ ହେଲୁ ଭଲରେ ରୁହନ୍ତୁ, ଆପଣଙ୍କ ପରିବାର ମଧ୍ୟ ସୁ ଖ ଶାନ୍ତି ରେ ସମୃଦ୍ଧ କରନ୍ତୁ।
ନିହାତି, ନିହାତି।
ଆ, ଏତି ଏକା ଆମର କାମନା, ମୋର ଆଶୀର୍ବାଦ ନାଇଁ, ମୋର କାମନା। ଆଶୀର୍ବାଦ ତ ଉପରବା ଲା ଦେବେ ମୋର ଶୁଭ କାମନା ରହିଥାଉ। ହୋ ରଇ ଚି, ଆଉ
ହୁଁ।
ଆଶୀର୍ବାଦ ଟା ସେ ଦେବା ଲୋକ ସେ ଜଣେ।
ସେଇଆ ସେଇଆ। ସେପଟେ ଜଳବାୟୁ କେମିତି ସାର୍?
ସାର୍ ଏପଟେ ବର୍ତ୍ତମାନ ପାଣିପାଗର ବେଶି ତ ଏବେ ବର୍ଷା ମୌସୁମି ଆସିଲା ପାଣିପାଗ ଭଲ ଆସିଛି। କିନ୍ତୁ ଯୋଉ ନିୟୁଜ୍ ରେ ଆଗୁରୁ କହିଦେଇଛି ଏ ଯୋ ଅ, ଏ କିହା ଏଲିନୋ ଏଫେ ପ୍ରଭାବ। ହେଁ ସେ ଏଲିନେ ପ୍ରଭାବ ଶୁଣିକିରି ଏ ଏ ବର୍ଷ ଚାଷୀ ମାନେ ଅ, ଯୋଉ ମାନ ଥିଲେ ମ ମଧ୍ୟ ସେମାନେ ଭୟରେ ଚାଷ କାର୍ଯ୍ୟ
ଆରେ ହଁ, ହଁ, ହଁ, ହଁ ହଉ।
ନାଇଁ ଏ ବର୍ଷ ଆ, ଜଳର ଅଭାବ ଦେଖାଦବ। ଅ,
ନିହାତି।
ହଁ ପୋଡିଅ କରୁବି ନାଇଁ ଇଏ ଦ୍ଵନ୍ଦରେ ରହିଲେ।
ଆଚ୍ଛା।
ବୁଝିପାରିଲେନି, ଆଜ ହୁଏତ ଜଳର ଅଭାବ ପାରେ କିନ୍ତୁ କମ ହେଇପାରେ ତାକୁ ଧରିକି ସବେ ତ ଟିକେ ଭୟଭୀତ ହେଇଗଲେ। ଆମ ପଟରେ ହେଲେ କିଛି ପ୍ରାୟ ବ୍ୟକ୍ତି ପଳେଇଲେ। ହେଲେ ବି ତା ପରେ ଖାଲି ଯେ ସବୁ ଚାଷୀ ଏକା କରନ୍ତି ତାହା ନୁହେଁ, ଯାର ଯା ତାହା ନୁହେଁ ତ, କିଛି ଲୋ କ ମୋତେ ଚା-ଚାଷ ସେ ଜମି ଅନ୍ୟ ମାନଙ୍କୁ ଦଉଥିଲେ। ତାଙ୍କର ଯଆ ତାଙ୍କ ଯାହା ସେଭେ
ଭାଗ ଚାଷୀ ହିସାବରେ କାମ କରୁଥିଲେ ଆଉ। ହଁ, ହଁ।
ସେଇରା ଆଉ ଟିକେ ଟିକେ କୁପ୍ରଭାବ ପକେଇକି ଆଇଲୁନୁ ନ ଭୟରେ ଗୋଟେ ଗୁଜବ ହୁଏତ ଏଇଟା ତ ଗୁଜବଛରେ କହିଛି ଯେ ଭୟ ଭୟ ବାତାବରଣ ସୃଷ୍ଟି କରିଦେଇଛି। ସେମାନେ ସେଇ ଏଇ ବର୍ଷ ଆମର ଜମି ମଧ୍ୟ ଟିକେ ଖାଲି ପଡିଗଲା, କରିଦେନି। କରିବେନି ଏଠି କହୁଛନ୍ତି, ପଳେଇଲେ ନାଇଁ ଆମେ କରୁବୁନୁ ପ୍ରାୟ ଦାଦନକୁ ପଳେଇଲେ, ହେଲେ ଗ୍ରାମ ମାନରେ ଚାଷୀ କରୁଥିଲେ। ହଁ ପ ପଚାଶ ଜଣ ତାଇବି ଯଦି ଚାଳିଶ ଜଣ ପଳେଇବେ। ଆଉ ଦଶ ଜଣ ରହିଲେ, ମନେକର କଥା କହୁଛି, ଦଶ ଜଣ ରୁ ଦଶ ଜଣ ତ ତାଙ୍କେ ତାଙ୍କେ ଯେ ସିଏ ଜମି ଅଳ୍ପ କରିବେ, ସେମାନେ ଅନ୍ୟ ମାନକର କାହିଁ କରିବେ? ଏମିତି ଜମି ବେଶୀ କିଛି ବନ୍ଦ ହେଇଯାଇଛି। ହଁ ତା ଚାଷ ବି ସେମାନେ କଲେ ତାପରେ କେପରି ତ କୃଷି କାର୍ଯ୍ୟ ଯେହେ ଜଣେ ଦି ଜଣ ହେଇ କରିପାରିବନି। ଏବେ ଆମର ଜମି ଅଛି। ତମେ ଆମେ ତ ଅନ୍ୟନ୍ୟ କାମରେ ବ୍ୟସ୍ତ ରହୁଛୁ ତା ଅର୍ଥ ଆମେ ଜଣେ ହେଲେ ଯାଇପାରିବୁ ନା ଆମ ଘରେ ପରିବାର ସମସ୍ତେ ଯାଇ ଚାଷ କାର୍ଯ୍ୟ କରିପାରିବାନି ସେଇଟା ଟିକେ ପ୍ରୋବ୍ଲେମ ସମସ୍ୟା ଦେଖାଦେଇଛି, ଦେଖାଯାଉ କିନ୍ତୁ କଣ ହଉଛି ବର୍ଷା ତ ଭଲ ଦେଇଛି ବର୍ତ୍ତମାନ ସୁଦ୍ଧା ପାଣିପାଗ ଟିକେ ଭଲ ଅଛି।
ଚବିଶି, ପଚିଶି ତାପରେ ଯୋଉ ଜୁଲାଇ ଦୁଇ ପର୍ଯ୍ୟନ୍ତ ବର୍ଷିବ ବୋଲି ବି ଆଜି ନିୟୁଜ ହେଇଛି। ଥିଲା ତ ମୁଁ ବି ଦେଖ ଥିଲି ହୁଁ ତ ସେ ପର୍ଯ୍ୟନ୍ତ ମୌସୁମୀ ଟା ରହିବ ବର୍ଷା ଟା ବର୍ଷ ବୋଲି କି ନା ମାନେ ନି ୟୁ
ସେଉ ତାପରେ, ଆଉ ଥରେ ନିୟୁ ମୁ ଦେଖେଇଥିଲି ଆଉ ଗୋଟେ ଲଘୁଚାପ ଉଠ ହଉଛି। ଯାହା ଦ୍ଵାରା କି ଏଲେନ ର ପ୍ରଭାବ ସେତେ ପଡିବ ନାହିଁ ବୋଲି କିରି କହୁଛନ୍ତି, ପଡିବ ନାହିଁ କହୁଛନ୍ତି। ଏତିକି କହିଲା ଭିତରେ ଲୋକ ତ ପଳେଇଲେଣି।
ପୂର୍ବ ପ୍ରସ୍ତୁତି ସେମାନେ ନିଜେ ନିଜର କରିସାରିଲେଣି, ଯେହେତୁ ଚାଷ ବାସ ପରେ ଆମକୁ କ୍ଷତି ପହଞ୍ଚିବ ତ ଏ ବାକି ବକୁର ଉଦ୍ଧାର ଯାହା ବି ଆଣି ଥିବେ ସେଟା ସୁଝିବା ପାଇଁ ବୁଲିକି କିଛି ଗୋଟେ ଉପାୟ ପାଞ୍ଚିକି ପଳେଇଲେ ଆଉ।
ହଁ। ତାପରେ ଭୟ ରହିଗଲା ହଁ। ତାପରେ ସବୁ ଜମି ଯାକ ତ ଜଳ ପାଇବାର ସରକାର ସିଲ ବର୍ଷା ଉପରେ ବେଶୀ ନିର୍ଭର କରିଥାନ୍ତି। ସେମିତି ମଧ୍ୟ ଜମି ରହିଥାଏ, ସେ ଜମି ଯାକ ଆଜି ଖାଲି ରହିଲା। ଖାଲି ରହିଗଲା।
ଆଉ ଆଉ ଗୋଟେ କଥା ଆଜ୍ଞା।
ହୁଁ।
ହ୍ୟାଲୋ ହଁ ତ।
ଆନ୍ତୁ ସାର୍।
ଟ୍ରାଡିସନାଲ ଚାଷ ଚାଲିଛି ନା ଏବେ ବର୍ତ୍ତମାନ ଯାନ୍ତ୍ରିକ ଅ ମାନେ ସବୁ ୟୁଜ କରିକି ସବୁ ଏବେ ଚାଷ ଯାନ୍ତ୍ରିକ କ ନାଇ ଟ୍ରାକ୍ଟର ମାଧ୍ୟମରେ ହଳ କରୁଛନ୍ତି ଏବେ ଆଗ ତ ହଳ ବଳଦ କରୁଥିଲେ।
ଦେଖିବାକୁ ଗଲେ ହଁ ଏବେ ବର୍ତ୍ତମାନ କଛି ବା ଚାଷ କାର୍ଯ୍ୟରେ ଲାଭ ଅଛି ସାର୍ ବେଶୀ। ଉନ୍ନତ ମାନର ଚାଷ କାର୍ଯ୍ୟ କଲେଣି, ସେଇ ଲୋକ କହୁଛନ୍ତି ଚାଷୀ ମାନେ କହୁଛନ୍ତି ଆମେ ତ କରିଛୁ ସେ ଚାଷୀ ମାନେ କହୁଥିଲେ ଆଗର ମଧ୍ୟ ଭ ପରି ପରିଶ୍ରମ ନାହିଁ। ଏବେ ର କାମରେ ଏବେ ସହଜରେ ଅମଳ କରି ଯାଉଛି ସେତେ ପରିଶ୍ରମ ପଡୁନଥିଲେ। ଦେଖନ୍ତୁ ସାର୍ ଯଦି ଆମେ ଚାଷ ଉତ୍ପାଦନ ଟାଇମରେ ଯେତକି ପରିଶ୍ରମ ପଡ଼ିବାକୁ ପଡୁଥିଲା ଅମଳ ସେ ଅମଳ ଟାଇମ ରେ ମଧ୍ୟ ସେଠି ପରିଶ୍ରମ କରିବାକୁ ପଡୁଥିଲା, ସେ ଖଳା ଗୋଟେ ରହୁଥିଲା, ସେ ବଳଦ ବୁଲଉଥିଲୁ, ତାକୁ ଅ ରାତିରେ ଶୋଇକି ଯ ଜଗିବାକୁ ପଡୁଥିଲା, ବଳଦ ଦ୍ୱାରା ବୁଲାଇବା ହଁ ସେଇ ତ ଅଛି କିନ୍ତୁ ଅମଳ ଟାଇମ ରେ ସେ ଧୁସର ମୁସର ପୁରା ବେଶୀ ହଉଥିଲା ସାତ ଦିନରେ ପ୍ରାୟ ଜମିକି ଦେଖିକିରି, ଆଉ ଏପରି ଆମେ ଯଦି ଉତ୍ପାଦନ ଟାଇମ ରେ ଯଦି ମାସେ ଲାଗୁଥିଲା ଅମଳ ଟାଇମ ରେ ଦି ମାସ ଲାଗୁଥିଲା, ଦି ମାସ ଲାଗେ, ଇ ଯଦି ମା ଖୁସି ଲାଗେ, ଅଧିକ ଲାଗେ, ଡବଲ ଦି ଦିନ ଲାଗିଥାଏ।
ହଁ, କିନ୍ତୁ ଏବେ ଗୋ ଗୋଟେ ଦିନରେ ହିଁ ଅମଳ ହେଇଯାଉଛି, ଯଦି ଦେଖିବା, ଧାନ ଯଦି ହେଇଛି ହଁ।
ଆମ ଆମର ଏପଟେ ତ ଗ୍ରାମାଞ୍ଚଳ ଗୁଡିକରେ ଗ୍ରାମାଳ କ ଖଳା ବୋଲି ଗୋଟେ ରଖିଥାନ୍ତି ଆଜ୍ଞା, ଖଳା, ଯଉଟା କି ସେ ଚାଷ ଧାନ ଆସିବ ସେ କରାଯାଏ, ଏବେ ଜଣଙ୍କର ମନେକର ଖଳା ଥିବ ବୋଲି ତୋ ଟିକେ ସରି ମତେ ଟିକେ ଦେ, ତାର ସରିଲେ ଇଏ ଆଣିକି ରଖୁଥିଲେ, ଇଏ ଚାଷ, ଇଏ ରଖି ଦଉଥିଲେ ଇଏ କିନ୍ତୁ ରଖିଦ, ତାର ସରିବ ଯାହାର ଖଳା ସିଏ ସରିବ, ସରିଲା ପରେ ଇଏ ଇଏ ତାର ତାର ଆଉ ଥରେ ଅମଳ କରିବ, ବେଶୀ ବେଶୀ ସମୟ ଯାଏ ସାର୍ ସେଇ ସମୟରେ।
ହୁଁ ଉଁ।
ଆଉ ପରିଶ୍ରମ ବେଶୀ ପଡୁଥିଲେ, ଅମଳ ଟାଇମ ହେଲେ ପରିଶ୍ରମ ବେଶୀ ପଡୁଥିଲେ। ଏବେ ତ ସ ଆମର ସବୁ ଗାଡି ଦ୍ଵାରା ଯାନ୍ତ୍ରିକ ଉପାୟରେ ହଉଛି।
ଉଁ ଯାନ୍ତ୍ରିକ ଉପାୟରେ ହଉଛି, ତା ତାପରେ ଏଗୁଡା ଟେକ୍ନୋଲୋଜି କୁ ମଧ୍ୟ ଆମେ ଆପଣେଇଲେ ଏବେ। ତ ସେଇ ହିସାବରେ ଏବେ ଚାଲିଛି ଅବଶ୍ୟ।
କହିଲ ପ ଗୋଟେ ଦିନରେ, ଗୋଟେ ଦିନ ହଁ, କହିଲପରା ଗୋଟେ ଦିନରେ ସେ ଜମିରେ ଏକା ଅ ମୋ ସହିତ ଧାନ ମିସିନି ଯାନ୍ତ୍ରିକ ଉପରେ
ହୁଁ ହୁଁ ହୁଁ।
କଟିଂ କଲେ କାଟିଲେ। ତାପରେ ଧାନ ବାହାରିଲେ, ସେଇ ସମୟ ଧାନ ଉତ୍ପାଦନ କର।
ହେଁ ହେଁ ହେଁ, ପ୍ୟାକେଟ ବି ହେଇଗଲା ବୋ ଚଳେ ଆଜ୍ଞା ସତ। ହଁ କିନ୍ତୁ ସେ ସମୟର କଥା ଯଦି ମନେ ପକେଇବା ହଁ ଲୋକମାନେ ମୁୂଲ ଲାଗୁଥିଲେ, କାଟୁଥିଲେ, ପୁଣି ବହି ଆଣୁଥିଲେ, ପୁଣି ମନ୍ଥୁଥିଲେ, ମାନେ କେତେ ଯାଉଥିଲା ଅମଳ ହଉଥିଲା କିନ୍ତୁ ଯୋଉ ମୂଲିଆ ଲାଗୁଥିଲେ ସେମାନଙ୍କୁ ହିଁ ପଇସା ଦିଆ ହଉଥିଲା, ମାନେ ମୂଲଆ ମାନ - ଓ, ତାଙ୍କର ପ୍ରାପ୍ୟ ଦିଆ ହଉଥିଲା ଆଉ କିନ୍ତୁ ଏବେ ସେଇ ହିସାବରେ ଗୋଟେ ଦିନରେ ହିଁ ସବୁ ସମାଧାନ।
ତାପରେ ବର୍ଷା ବର୍ଷେ ହେଇଯାଇଛି ବୋଲି ତାକୁ ଧରି ସେ କ ତାକୁ ଧରିକିରି ଫ୍ରୀବରେ ବର୍ଷା ପଳେଇ ଆସିବ। ଧରିକି କାଉ ତାକୁ ଧରିକି ଗଲେ ଘୋଡା ଘୋଡି ସବୁ କରିବାକୁ କଉଠିଥିଲା, କିଛି ବି ତା ତୁଳନାରେ ଏବେ ବି ସେତେ ନଷ୍ଟ ହେବାର ସମ୍ଭାବନା ରହୁନି।
ନଷ୍ଟ ହେବାର ସମ୍ଭାବନା ରହୁନାହିଁ, ହଁ। ତାପରେ ଯଦି ଦେଖିବା, ହଁ। ହଁ ହୁଁ।
ତୁ ଚାଷି
ତାପରେ ଗୋବର ଖତ ୟୁଜ କରୁଥିବା
ହଁ ଏବେ ତ କରୁନା
ଏବେ ଏତେ କରୁନାହାନ୍ତି, ସାର ପିଡିଆ ଟିକେ ହଁ ରାସାୟନିକ ସାର।
ନାଇଁ ନାଇଁ ରାସାୟନିକ କୁ ପ୍ରଭାବ ପଡୁଛି, ହୁଁ। ମୂର୍ତ୍ତି, ମୂର୍ତ୍ତିକାର ଯେଉଁ ହିମସ ପରିମାଣ ଟା କମି ଯାଉଛି, ଆଉ ଯୋଉ କେତେ ଗୁଡିଏ ଯୋଉ ଜୀବାଣୁ ଥିଲେ, ଯୋଉଟା ସୋ ହୁଁ ଜିଆ, ସିଏ ତ ମରିଗଲା, ମରି ଯାଇଥାଏ। ଆଉ ମାଟି ଟାକୁ ସିଏ ହାଲକା କରିବନି ଉର୍ବର ତା କରି ମଇଦ କରି ମାରିବନି। ମାଟି ଟା ଟାଣ ହେଇ ପଡିଥାଏ। ହୁଁ ଆ ଦେଖୁଥା ଦେବୁ
ତ ଯୋଉ ଆମେ କହୁଥିଲେ ଜିଆ ହଉଛି କୃଷକର ବନ୍ଧୁ ବୋଲି। ତ ସେଇ ଜିନିଷଟା କୁ ଆମେ ହରେଇ ଦଉଛେ ଆଜ୍ଞା ହଁ। ହୁଁ ହୁଁ ହୁଁ ହୁଁ ମନେ ଅଛି ପିଲାଦିନ ଆମେ ପାଠପଡୁଥିଲେ ସେଇ ଜିନିଟାକୁ ଆମେ ହରେଇ ଦଉଛେ।
ଆଉ ଜିଆ ତ ନାହିଁ ନା ଆଉ ଜମିରେ ଆମେ ଖୋଲାରେ ଜିଆ ପାଇ ପାରୁଛେ କିଛି ନାହିଁ।
ହଁ ଶୀତ ଦିନେ ଆପଣ ଦେଖିଥିବେ ଶୀତ ଦିନେ ପୁରା ରାସ୍ତା କଡ ରେ ବାହାରିକି ବୁଲୁ ଥିବେ ଯିଆ ମାନେ ମୁଁ ଯାହା
ବାସ୍ ସେବେ ବୁଲୁଥିଲେ ସେବେ ବୁଲୁଥିଲେ ଏବେ ନାଇଁ ଆଉ। ସେ ଯିଆକୁ ତ ମାନେ ନାଠି କଣ୍ଟାରେ ୟୁ ନାଠି କଣ୍ଟାରେ ବ୍ୟବହାର କରି ମାଛ ଧରୁଥିଲେ।
ମାଛ ଧରୁଥିଲେ ଏବେ ଆଉ ସେତକ ବି ନାହିଁ ବନିଚିରେ କାହିଁ ଆଉ ଲାଗିବ ସେଇ ଯିଆ ଆଉ କାହିଁ ଧରିବେ ମାଛ ଏବେ ତ ସବୁ ଜାଲ ମାଧ୍ୟମରେ ମାଛ ଧରିଲେଣି।
ହଁ ସେଇଟା ଗୋଟେ ଅଲଗା ପ୍ରକାର ସେ ଗୋଟେ କଣ ଧରୁଥିଲେ ସେଇ ଗୋଟେ ଅଲଗା ମଜା।
ହଁ।
ସେ ତ ଯିଆ ଆଉ ନା
ବର୍ଷା ପଡିଲା ବୋଲେ ଚାଲ ଜିଆ ଧର ମାଛ ମାନେ ବନିଶି ଇଏ କରିକି ଧରିକି ଆଣ ତ କେତେ ଗୁଡା ଏକ୍ସପିରିଏନ୍ସ ଗୁଡା ଥିଲା ଆମେ ଯୋଉଟା କି ଆମେ ହଁ ଆମ ପରପିଢି ଯୋଉମାନେ ସେଇଟାକୁ ହଁ ଅ ଆମ ପ ପରପିଢ଼ି ସେଟା ଦେଖି ପାରିବେ ନାହିଁ ଜାଣିବେ ନାଇଁ କି ବନିଶୀ କଣ ଥିଲା। କେମିତି ମାଛ ଧରୁଥିଲେ ଜିଆ କୃଷକର ବନ୍ଥିଲା।
ଆ ଆପଣ କୋଉ ଶୁଣନ୍ତୁ ଯେ ଏବେ ଶଗଡ଼ ଦେଖିପାରିବେନି। ଶଗଡ ଗଲା ଆହୁରି ଚାଳ ଘର ହଁ ଚାଳ ଘର ମଧ୍ୟ ଦେଖିପାରିବେନି।
ନାଁ।
ଗ୍ରାମାଞ୍ଚଳକୁ ଯାଆନ୍ତୁ ସେଠି ମଧ୍ୟ ଚାଳ ଘର ପାଇ ପାରୁନାହାଁନ୍ତି ଏବେ। ସେଇଟା ବ ପଳେଇଲା ଚାଳ ଘର ଏମିତି ହଁ ଚାଳ ଘରର ସୁବିଧା ଆପଣ କୋଉଠି ପାଇପାରିବେନି ଦେଖନ୍ତୁ ଚାଳ ଘର ଖରା ଦିନ ହେଲା
ହୁଁ।
ଆପଣ ଏସି ରେ ରୁହନ୍ତୁ ରୁହନ୍ତୁ ଯେତିକି
କିନ୍ତୁ ଚାଳ ଘରରେ ଯୋଉ ଆରାମ ମିଳିଥାଏ ଥ ବାସ୍ ବାସ୍ ବାସ୍।
ଏ ଛାତ ଘର ଯାକ ସେ ଆରାମ ଆସ ପାଇପାରିବେ ଚାଳ ଛପର ହେଇକରି ଘରଟା ଥିବ କାର କାର ଦି ସାଇଟ୍ ମାଟି ଛା ଝାଟିମାଟିରେ ଆ ତଳ ଟା ଟିକେ ଚିକଣ ଥିବ ଆରାମ ରେ ଗୋଟେ ଫେନ୍ ଲଗେଇଲେ ଓହ ବଢିଆ ଥଣ୍ଡା ଲାଗିଥାଏ କେ ତେ ଗରମ୍ ହେ
କି ଶାନ୍ତି ନିଦ ହଁ ହୁଁ। ଆଜ୍ଞା ଆଜ୍ଞା ହଉ ହଉ ଠିକ୍ ଅଛି ଆଜ୍ଞା ଗୋଟେ ମତେ ଇପୋଟାଣ୍ଟ ଗୋଟେ କଲ୍ ଆସିଲା ତ ମୁଁ ରଖୁଛି। ହଉ ହଉ ହଉ ଥ୍ୟାଙ୍କୟୁ ହଁ ଧନ୍ୟବାଦ।
ଆତେ